କଣ କରୁଛ?
ଲିଓ
ଓହୋ ଆଉ ସନ୍ଧ୍ୟା ବେଳେ ଖାଇସାରିଲାଣି।
ନାଇଁ ଏବେ ଗୋଟେ ଲାଇଟ୍ ଚୁଡା ନେଇକି ଆସିଛି ମାନେ ଭାଇ କହିଲି ମାନେ ଭାଇ କୁ କହିଲି ସେ ଗୋଟେ ନେଇକି ଆସିଲା ଲାଇଟ୍ ଚୁଡା ସେଇଟା ଖା ଖାଇବି ଆଉ ଆଉ ବହୁତ ଜୋରରେ ଭୋକ ହଉଥିଲା ତେଣୁ ମୁଁ କେତେ କହିସାରିଲିଣି ବାପାଙ୍କୁ ବା କହିଲେ ଲାଷ୍ଟ ପଇସା ଦେଇଦେଲେ ଆଉ ହଉ ଯା କିଣିକି ନେଇ ଆସେ ଆଉ। ଆରେ ଆଜି ସକାଳେ ମୁଁ ଗୋଟେ ସାଙ୍ଗ ସାଙ୍ଗରେ କଥା ହେଇଥିଲି। ତ ନଟା ମୋର ମନେ ନାହିଁ ଆଉ। ଆଉ ତମେ କଣ ଖାଇଲ?
ମୁଁ ଏବେ ଯ ଫ୍ରେଞ୍ଚ ଫ୍ରାଇସ୍ ଆଉ କେଚପ୍। ତମେ କଣ ଖାଇଥିଲ?
ବା ଫ୍ରେଞ୍ଚ ଫ୍ରାଇଜ୍ ଖାଇଛ ତମ୍ ମତେ ବି ଟିକେ ପଠେଇଲନି।
ପଠେଇଦେମି ଆଉ।
ଆରେ ମତେ ଭଲ ଲାଗେ ହେଲେ ମୁଁ ଖାଇବାରେନି। ଖାଇପାରନି ମାନେ କୋଉଠି ଯାଇି କିଣିକି ଆଣିବା ଯାଏ ଟାଇମ ଅଛି।
ଓହୋ ଆଛା ଆଉ ଗୋଟେ ଗୁଟେ ବେଳେ କଣ ହେଇଥିଲ।
ଗୋଟେ ବଳେ କଣ ଖାଇଥିଲି ରୁଆ ମୁଁ ଟିକେ ମନେ ପଡିବ ମୁଁ କଣ ଖାଇଥିଲି? ଓ ଆରେ ମୋର ଟିକେ ମନେ ପଡନି ତ ମାନେ ମୁଁ କଣ ଗୋଟେ ମାନେ ଖାଇବି କଣ ମୁଁ ଭାବିବି କଣ ହେଲା ତ ସେଇଠୁ ମତେ ଟିକେ ମନେ ପଡନି ଆଜି ଭେଣ୍ଡି ଭଜା ଖାଇଥିଲି ଆଉ ଗୋଟେ ଶାଗ ଖାଇଥିଲି।
ଓହୋ ଭଲ ଆଉ।
ଆଉ ଆଜି କଲେଜ ଯାଇଥିଲ?
ହଁ ଆଜି ଯାଇଥିଲି।
କଣ ସବୁ ପଢା ହେଲା କି?
ଆ କଣ ଝୋଉ ଆଜି ପଢା ହେଲା ପଢ଼ାହେଲା ପରେ ତାପରେ ଆଜି ଯୋଉ
ଆ ପଳା ହେଲା ପରେ ଆମର ଦି ଘଣ୍ଟା କ୍ଲାସ ହେଉଚି।
ହୁଁ।
ଆ ମୁଁ ଗଲି ଗଲାବେଳେବର୍ଷା ହେଲାନି। ବସ ରେ ପଡେଇଗଲି ଆସିଲା ବେଳେ ଯୋଉଭଳିଆ କ୍ଲାସ ସରିଲା। ଆମେ ଆସିଲୁ ଆଉ ଏତେ ଜୋରୁ ବର୍ଷା ପକେଇଲା ଯେ ଆ ବର୍ଷା ଛାଡୁନି ଛାଡୁନି ଜମା ଆସି ବି ପାରୁନୁ। କଣ କରିମୁ ଗୋଟେ ପଲିଥିନରେ ପୁରେଇଲୁ ଫୁନ୍।
ହଁ।
ଆଉ ଗୋଟେ ମାନେ ଯୋଉ ଡ୍ରେସ୍ ଜରି ଥିଲା। ସେଥିରେ ପୁରେଇଲୁ ଖାତା ସବୁ ପୁରେଇଲୁ। ବ୍ୟାଗ ଭିତରେ ପୁରେଇଲୁ ତାପରେ ଆମେ ସବୁ ମାନେ ତିନ୍ତି ତିନ୍ତି କି ଆସିଲୁ ମୋର ଆଉ ମୋ ସାଙ୍ଗର ଆସିଲୁ ବସଷ୍ଟାଣ୍ଡ। ବସ୍ ଷ୍ଟାଣ୍ଡରେ ଆସିକି ଠିଆ ହେଲୁ। ସେଠି ଗୋଟେ କିଛି ନାଇଁ ମାନେ ଘର ଫର କିଛି ନାଇଁ ଠିଆ ହେବା ପାଇଁ। ସେଇ ଭଳିଆ ମାନେ ଇ ରୋଡ ଉପରେ ସେଇଭଳିଆ ଆମେ ଠିଆହେଲୁ ଠିଆଇଲା ପରେ ବସ ଆସିଲା ଉ ଘ ପଇଁଚାଳିଶ ମିନିଟ୍ ପରେ ଆସିଲା। ତାପରେ ଆମେ ଆସିଲୁ। ଆ ଆମେ ଭାବିଲୁ କି ବସ୍ ଟା ପଳେଇ ଆସିବ ବୋଧେ ବାରଟା ପଇଁ ସେ ଆସିଲା ଯାଇକି ଗୋଟେ ସାଢେ ଗୋଟେ ରେ। ଆଉ ଆମେ କଣ କରମୁ ଆଉ ଫେର ସେଇଭଳିଆ ମାନେ ତିନ୍ତିକି ଠିଆ ହେଲୁ। ତାପରେ ବସ୍ ଆସିଲେ ଆମେ ବସ୍ ବସ୍ ରେ ବସିକି ଆସିଲୁ। ପୁଣି ଓଦା ହେଇଚୁ, ଫେରେ ଆସିକି ଘରେ ପହଞ୍ଚିଲୁ। ତାପରେ ସାଙ୍ଗ ଟି ପୁରା ମାନେ ସେ ପୁରା ତିନ୍ତି ଯାଇଥିଲା। ମୁଁ କହିଲି ହଉ ଆଉ ତୁ ଆମ ଘରେ ର ରହିଯା। ଖାଇ ପିଇକି ମୁ ଫେର୍ ମୋର ଗୋଟେ ନୂଆ ଡ୍ରେସ ଥିଲା ମୁଁ ଟୋଟାଲି ପିନ୍ଧିନଥିଲି ସୁବୁଛି ନା ଆ ତାପରେ ମୁଁ ତାକୁ ଦେଲି ମୁଁ କହିଲି ତୁ ପେନ୍ଧି ଦେ ମୋର ନୂଆ ଡ୍ରେସ ଅଛି ଆଉ ତୁ ପିନ୍ଧିଦେ ତାପରେ ମତେ ଫେରେ ସଫା କରିକି ମତେ ଦେଇଦବୁ ଆଉ। ସେ କହିଲେ କି ହଉ ସେ ଫେର୍ ପିନ୍ଧିଲା। ତାପ ତାପରେ ଆମ ମୁହଁ ହାତ ଧୋଇଲୁ ଗୋଡ ହାତ ଧୋଇଲୁ ତାପରେ ଆସିକି ଆମେ ଆ ଖାଇଲୁ ଖାଇ ପିକି ଫେର ଚାରିଟା ରେ ଟିକେ ଆମେ ଆଡେ ସିଆଡେ ବୁଲିଲୁ। ଆଉ ତାପରେ ସେ ଗଲା ପାଞ୍ଚଟା ବେଳିଆ ଯାଇକି ଘରକୁ। ମୁଁ କହିଲି ହଉ ତୁ ସନ୍ଧ୍ୟା ବେଳେ ରହିଯା ତୁ ମୁଁ କିଛି କରିମି ନହେଲେ ଖାଇ ପିକି ଯିବୁ। ସେ କହିଲେ କି ନା ମୁଁ ରହିବିନି ମୁଁ ଯିମି ଘରକୁ। ମୁଁ କହିଲି ହଉ ତୁଯା ନହଲେ ମମି ପାଟି କରିବେ। ସେ ଫେରେ ପଳେଇ ଗଲା।
ବଢିଆ ତ। ମତେ ବର୍ଷାରେ ମାନେ ଅଧା ହବାକୁ ଭାରି ଭଲ ଲାଗେ। ହେଲେ ଆମ ଘରର ମାନେ ଚିଡିକି ପିଟି ଦେବେ ମାନେ ମାନେ ମାରିଦେବେ ମତେ। ମାନେ ଏମିତିଆ ରାଗ ତାଙ୍କର ବର୍ଷାରେ ଓଦା ହବୁ ତାପରେ ଦେହ ଖରାପ ହବ ତାପରେ ପଇସା ଖର୍ଚ୍ଚ ହବ ତାପରେ ମେଡି ଯିବୁ, ତାପରେ ପୁଣି ମେଡିକାଲ କେତେ ଦିନି ରହିବୁ ତାପରେ ଆସିବୁ, ସେ କେତେ କଷ୍ଟ ହେଲାଣି।
ମୁଁ ଭାବୁଚି କାଲି ମୁଁ ସାଙ୍ଗକୁ ଗୋଟେ କହମି ଆଉ ତାଙ୍କର ଯୋଉ ଜାମୁ କୋଳି ନାଇଁ ଜାମୁ କୋଳି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
ଆ ମୁଁ କହିମି ତାଙ୍କର ପୁରା ବଡ ବଡ ଜାମୁନ କୋଳି ଅଛି ତାଙ୍କ ଘରରେ ଗଛ। ମୁଁ କ ମୁଁ କହିମି ତାକୁ ମୁଁ କହିମି ଟିକେ ଆଣିକି ଦବୁ ସେ ମୁଁ ତାକୁ କହିଥିଲି ଦି ତିନି ଦିନ ତଳେ। କହିଥିଲି କି ଆଣିକି ଦେବୁ ମତେ ଜାମୁ କୋଳି ସେ କହିଥିଲେ କି ହଁ ଦେମି। କିନ୍ତୁ ତାକୁ ମନେ ଅଛି କି ନ ମନେ ଅଛି କିଏ ଜାଣେ ଆଜି ରାତିରେ ତାକୁ ମେ ହଁ ହଁ ମୁଁ ତା ବାଇଗଣିଆ କଲର ତାକୁ ମୁଁ କହିମି ଆଜି ରାତିରେ ମୁଁ ମେସେଜ କରିମି ମୁଁ କହମି ତୁ ଆଉ କାଲି ଆଣିକି ଦେବୁ ତ କାଲି। କାଲି କିିବାର? କାଲି ସଣ୍ଡେ ନା। ନା ନା ତ କାଲି ଶନିିବାର। କାଲି ଶନିିବାର କାଲି ଯୋଉଁ ଇଏ ଅଫ୍ ଅଛି କି ଆମ ଟିଉସନ୍ ଟା।
ନାଇଁ ଟ୍ୟୁସନ୍ ଟା ତ ଅଫ ନାହିଁ। କାଲି। ସାର୍ କ୍ଲାସ୍ ନେବେ ବୋଧେ। ଆଜି ମ୍ୟାମ୍ ତ ନେଇଗଲେ କାଲି ସାର୍ ନେଇପା ନ୍ତି ବୋଧେ ଆଉ।
ଆଚ୍ଛା ଆଚ୍ଛା ମୁଁ ଭାବିଲି କାଲି ଓ ହଁ ହଁ। ଆ ତାପରେ ମୁଁ କାଲି କହିମି ତାକୁ ଆଜି ରାତିରେ ସେ କାଲି ଆଣିକି ଦେବ। ସେ ଯୋଉ ଗୋ ତାର ଗୋଟେ ମାନେ, ସର୍ବର ଟାଇପ୍ ର ଗୋଟେ କରନ୍ତି। କଣ କରିବେ ତାକୁ ସବୁକୁ ମାନେ ଭଲସେ କରିଦେବେ ଧୋଇ ଧୁଆଇ, ହଁ। ଏ ମାନେ ଭଲସେ କାଟି, ମାନେ ତାକୁ ତାକୁ ଗୋଟେ ବଢିଆ କରନ୍ତି, ଖଟା ମିଠା ସବୁ ବହୁତ ଟେଷ୍ଟ ନାଗେ। ତାକୁ ଆଗେ କଣ କରନ୍ତି କହିଲେ? ଆମ୍, ଜାମୁ କୋଳିକୁ ମାନେ ଧୋଇ ଧାଇକି, ତାକୁ ଭଲସେ କାଟିକି ମାନେ ଚୁ ଚୁନ୍ ଚୁନ୍, କରି ତା ମଞ୍ଜି ଟା ଫକାଡ଼ି ଦେବେ ହୁଁ ତାପରେ ତାକୁ ଚୁନ୍, ଚୁନ୍ କରି-ନା ବୋହୁତ୍ ଟେଷ୍ଟ୍ ନାଗେ ତାକୁ ଟିକେ, ମାନେ ଟିକେ ଗ୍ରାଇଣ୍ଡର କରିଦେବେ ତାପରେ, ସେଥିରେ ଲୁଣ ଟିକେ ପକେଇ ଦବ ତାପରେ ଗୁ-ଲୁଣ ପକେଇଦେଲା ପରେ ତାପରେ ଜଷ୍ଟ ଚିନି ପକେଇଦବ। ସେଥିରେ ତା ତାପରେ ସେ ଯୋଉ ଗୋଟେ, ମାନେ ତାଟିଆରେ ଟିକେ ଲୁଣ, ଆଉ ଲଙ୍କା ତ ଗୁଣ୍ଡ, ଆ-ପକେଇଦବା ତା ମାନେ ଯୋଉ ଗ୍ଲାସ, କାଞ୍ଚାର ଗ୍ଲାସ ନେବା ତା ଉପରେ ଏଇଭଳିଆ ମାନେ ଟିକେ ରାଉଣ୍ଡ କରିଦବ ସେ ପୁରା ନାଗିଯିବ ପୁରା, ମାନେ ଏଁ-ଗ୍ଲାସ ର ଉପରେ। ନହେଲେ ସବୁ ନାଗିଯାଏ ସେଥିରେ ସେ ଇଏ ସବୁ ପକେଇଦବ, ମାନେ ଯୋଉ ଗ୍ରାଇଣ୍ଡର କରି ଥିବ, ସବୁ ତାକୁ ପକେଇଦବ। ତାପରେ ଟିକେ ସେଥିରେ ସୋ ପାଇଁ କଣ ଟିକେ, ଗୋଟେ ଲେମ୍ବୁ ସାଇଡ ରେ ନଗେଇଦବ, ଟିକେ ଆଏ ସେଥିରେ, ମାନେ ତା ଉପରେ ଟିକେ ପୋଦିନା ପତ୍ର ଟିକେ ଥୋଇଦବ। ଦେଖିବା ପାଇଁ ଏତେ ସୁନ୍ଦର, କିନ୍ତୁ ଟେଷ୍ଟ ବି ବହୁତ ବଢିଆ ନାଗୀବ।
ନାଇଁ କେବେ ଖାଇଥାନି। ଆରେ ଆମ ଘରର ଜାମୁକଳି ରା ନେଇ ଆସିଲି ଆମକୁ କଣ କରୁ, ଏଇ ମାନେ ଓଦା, ମାନେ ଲୁଣ ଟିକେ ପକେଇ ଦେଇ କିଆ, ମିଶେଇି ଖାଉ, ମାନେ ବୋଟଲ ଲୁଣ ଯୋଉ, ସେ ବୋଟଲ ଲୁଣ ପକେଇ ଦେଇକି ଆମେ ଖାଇ ଦଉ, ବଢିଆ ଲାଗେ।
ହଁ, ଆଜ୍ କଣ କରିବୁ ତ ଆମେ କଣ କରନ୍ତି ଜାଣିଛ ନା, ଯୋଉ ମାନେ ଚକୋଲେଟ୍ ଡବା ଆଶୁନି?
ହଁ ହଁ।
ଆମେ ସେଥିରେ କଣ କରିମୁ, ସବୁ ମାନେ ଜାମୁ କାଳିକୁ ପସେଇ ଦମୁ, ସେ ତା ଭିତରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ ବିଟ ଲୁଣ ଯୋଉ ପକାନ୍ତି, ଲଙ୍କାଗୁଣ୍ଡ ଆ-ଆଉ ଯୋଉ ଆମରି ଯୋଉ ମାନେ ନର୍ମାଲ ଲୁଣ ଯୋଉ, ଧଳା କଲର ସେ ତାକୁ ଟିକେ ପକେଇଦେବୁ, ତାପରେ ତାକୁ ଖୁବ ଜୋରେ ଡବାରେ ଢକଣ ନଗେଇକି ମାନେ, ଏ ତାକୁ ଇଆଡେ ସିଆଡେ ବୁଲେ ମୁଁ, ହଁ ଜୋର ଜୋରେ ସେ ଟିକେ, ଟିକେ ଫାଟିଯାଏ। ହେଲା ତା ଭିତରୁ ସବୁ ପଶିଯାଏ। ତାପରେ ତାକୁ କଣ କରିବ ଗୋଟେ ଟ୍ରେ, ମାନେ ବଡତ ତାଟିଆରେ ତାକୁ ସବୁ ଢାଳି ଦିଉ, ବାଲ ଝଗଡା ମଗଡା ନଗେଇକି ବାସ୍ ଖାଇଦଉ ଆମେ। ସମସ୍ତେ ମିଶିକି, ବଢ଼ିଆ ଟେଷ୍ଟ ଟୁବି ନାଗେ କୁହନା କୁହନା।
କଣ କରିବା ଆଉ। ମାନେ, ମାନେ। ଯିବାକୁ ଭାରି ଇଛା ଜାଣିଛୁ ନା ହଷ୍ଟେଲ। କଣ କରିମୁଁ କେବେ ଯିମୁଁ, ମୁଁ ବୂଝିପାରୁନି। ଆରେ ସଣ୍ଡେ ଦିନେ ଯିବାର ମାନେ, କଥା ଅଛି।
ହଁ।
ଦେଖିବା କଣ ହଉଛି ଆଉ। ସେଇ ଦିନ ଯଦି, ତାପର ବାପା ମନା କରିବେ ତାପରେ ନା ଆଉ କେତେ ଦିନ ରହିଯା। ତାପରେ ଫୁଣି ରହିଯିବାକୁ ପଡ଼ିବ।
ଆମର ଗୋଟେ ଲେମ୍ବୁ ଗଛ ଅଛି ହେଲା। ଏ ଲେମ୍ବୁ ଗ ଛ ଅଛି, ସେଥିରେ ମାନେ ଟିକେ ମାନେ ଲେମ୍ବୁ ଅଳ୍ପ ହେଇଛି ହେଲା। ସେ ଟିକିଏ ବଡ଼ ବଡ଼, ମାନେ ଅଳ୍ପ ବଡ଼, ବଡ଼ ହେଇଛି। ଆମେ ତାକୁ କଣ, କରକି ଆସିକି, ତାକୁ ଛଳେଇକି ତାପରେ ସେଥିରେ, ମାନେ କଣ କହିଲୁ ଲୁଣ ଉଁ ଲଙ୍କା, ଆଉ ଟିକେ ଚି-ଚିନି ହୁଁ ତାକୁ ପୁରା, ପୁରା ଏକଦମ ବେଶୀ କରିକି, ରାଗ କଲୁ ହେଲା। ତାପରେ ତାକୁ ଗୋଟେ, ଯୋଉ ତୁଥପିନ୍ ଆସୁଛି ତୁଥପିନ୍? ଆ ମାନେ ସେ ରିଲା ତୁଥପିନ୍
ମାନେ
ମାନେ ଏ ଯୋଉ ଦାନ୍ତ ଯୋଉ ସଫା କରନ୍ତି ଗୋଟେ ପିନ୍ ଆସୁଛି।
ଆଚ୍ଛା ହଁ।
ରାଠର୍ ଜାଣିଛ ନା ଗୋଟେ ଏ ଯୋଉ ଇଏ ମାନେ ବାଉଁଶର ଗୋଟେ ଆସୁଛି ସେଥିରେ
ଆ ମାନେ ଖାଇ ସାରିଲା ପରେ ସେ ଯୋଉ ହୋଟେଲ ମାନଙ୍କର ଦିଅନ୍ତି ସେଇଟା?
ହଁ ହଁ ସେଇଟା ସେଇଟା ତାକୁ କୁହନ୍ତୁ ତୁଥପିନ୍। ହଁ ସେଇଟା ତ ପୁରା ଭଲ ଥାଏ ଡିବା ଭିତରେ ଆମେ ଗୋଟେ ଗୋଟେ କଣ କରିମୁ ସେଥିରୁ ପ୍ରସିଦ୍ଧ ମୁଁ ଯୋଉ ଲେମ୍ବୁ ଭିତରେ ତାପରେ ତାକୁ ରୋଲ କରିକି ଏଇଭଳିଆ ପୁରା ନଗେଇଦ ମୁଁ ସେ ଯୋଉ ଇଏ ମାନେ ସେ ଯୋକ କରିକି ରଖିଥିବୁ ଲଙ୍କା ଫଙ୍କା ସବୁ ହେଲା। ରୋଲ କରିକି ନଗେଇଦବୁ। ଏକାଥରେ ମୁହଁ ଭିତରେ ପୁରେଇକି ଏକାଥରେ ପୁରା ଉ ଆ ହ ଚୋବେଇ ଦବୁ କି ଟେଷ୍ଟି କୁହନା କୁହନା।
ବଢିଆ ଲାଗୁଥିବ ଖଟା, ମିଠା ନାଇଁ?
ହଁ ବା ବଢିଆ ମଜା।
ହୁଁ, ମାନେ ପାଟିରେ ମାନେ ବଢିଆ ମାନେ କଣ କହିବି? ମାନେ ଭଲ ଲାଗୁଛି ମତେ ସେ ଶୁଣିକି ଭଲ ଲାଗୁଛି। ମାନେ ତମେ ଖାଉଥିବ ତମକୁ କେମିତି ଲାଗୁଥିବ ତମେ ହିଁ ଜାଣିଥିବ?
ହଁ ତ ବହୁତ ଭଲ ନା। ତମେ ଆ ଆସୁନା ନହେଲେ କୋଉ ଦିନ। ଆବ ବସ ରେ ବସିକି ପଳେଇ ଆସ। ଆସିକି ଆମ ଘରେ--ଆଉ ତ କଣ ହେଇଗଲା ପଳେଇ ଆସ ଆ ଆମ ଘରେ ଦି, ତିନି ଦିନ ରହିକି ଖାଇ ପିଇ
ବଟ୍, ହଁ ମୁଁ ସେଠିକି ଯାଇ ଆମର ହଷ୍ଟେଲ ପାଖରେ ଯିବି। ତାପରେ ଆମ ହଷ୍ଟେଲରୁ ତମ ସେପଟ
ଓ ହଁ, ତମ ସେଇଠୁ ମାନେ ଆସିକି ପହଞ୍ଚୁ ପହଞ୍ଚୁ ଦି ଘଣ୍ଟା ନା, ତିନି ଘଣ୍ଟା ପୁରା ରାଇଟ ତିନି ଘଣ୍ଟା ଘଣ୍ଟାରେ ଆସିକି ଆମ ଘରେ ଦି, ତିନି ଦିନ ରହିବ ପୁରା ବୁଲିିବାଲି ଖାଇ ପିଇ ଯିବ ଆଉ।
ଆଚ୍ଛା ଶୁଣ, ମୁଁ ଗୋଟେ କାମ କରିବି ହେଲା ମୋର ଗୋଟେ ସାଙ୍ଗ ଘରେ ତମ ତମର ସେଇପଟେ ଅଛି ହେଲା ତ ସେଇଠି ମୁଁ ତା ସାଙ୍ଗରେ ପଳେଇବି ତାପରେ ମୁଁ ତମ ଘରକୁ ପଳେଇବି ସେଇଠୁ ହେଲା। ମାନେ ଯେତେବେଳେ ଛୁଟି ହବ ମୁଁ ସେତେବେଳେ ସେମିତି କରିବି ହେଲା।
ହଁ ଆଉ ମମି କୁ କହିଦବ କି ନା ମୋ ସାଙ୍ଗ ଅଛି ସେ ଆମ ମାନେ ଏବେ ରୁମ ଫୁମ ବି ହେଇଯାଇଛି ଆମ ନୂଆ ଘର ହେଇଯାଇଛି ପୁରା ଫାଙ୍କା ଫାଙ୍କା ଅଛି, ଆମେ ଦି ଜଣ ଗୋଟେ ରୁମ ରେ ପଶିଯିବା।
ହଁ, ତାପର ବଢିଆ ମଜା କରିବା ତ ଆଉ।
ହଁ, ନାଁ ଆମ ଘରେ କେହି କିଛି କହିବେନି। ସାଙ୍ଗ ତ ଆସିଛି ଆଉ କଣ କଣ କରିବେ?
ତାପରେ ମୁଁ ତମକୁ ସାଙ୍ଗରେ ନେଇ ଆସିବି ତମେ ଆମ ଘରକୁ ପଳେଇ ଆସିବ ତାପରେ ମୁଁ ଯେତେବେଳେ ଯିବି ମୋ ସାଙ୍ଗରେ ପଳେଇ ଯିବ ଆଉ।
ହଁ।
ସେଇଆ ଛୁଟି ହେଲେ ସେଇଆ କରିବା ମୁଁ ତମ ଘରକୁ ପଳେଇବି ତମେ ମୋ ଘରକୁ ପଳେଇ ଆସିବ।
ହଁ କଣ ହେଇଗଲା? ଏଇଭଳିଆ ଆଉ। ତମ ବାହାଘର ତମର କୋଉ ଭଳିଆ ହୁଏ ଟିକେ କହିଲ? ମୁଁ ଶୁଣେ।
ଭାବୁଥିଲି ତମ ମୋ ବାହାଘର କଥା ପଚାରୁଛି ମୁଁ ସେଇଆ ଭାବୁଥିଲି। ଆରେ ଆମର ବାହାଘର ମାନେ କଣ ଦେଖ ମାନେ ଫାଷ୍ଟ ମ ଫାଷ୍ଟ ମେହେନ୍ଦି ହୁଏ ମୋର ବାହାଘର ତ ଏବେ ଅଛି ମାନେ ବହୁତ ଟାଇମ ଅଛି। ଆଉ ତିନି, ଚାରି ବର୍ଷ ସେ ପ୍ଲସ୍ ମୁଇଁ ଏବେ କଣ ମାନେ ଏଜ୍ ହେଇନି ମାନେ ଠିକ୍ ଠାକ୍ ଏବେ ହେଲା। ସେଇଟୁ ଆମର ଫାଷ୍ଟ ବାହାଘରରେ କଣ ହୁଏ ମୁଁ କହୁଚି। ଫାଷ୍ଟ ମେହେନ୍ଦୀ ହୁଏ ମେହେନ୍ଦୀ ସେଲିବ୍ରେଟ କରିବ। ତମେ ମୁଁ ଶୁଣ ମୁଁ ମୋ ଦିଦି ବାହାଘର କଥା ମୁଁ ତମକୁ କହିଦଉଚି ହେଲା।
ଆଚ୍ଛା ହଉ କୁହ।
ରେ ଆ ମେହେନ୍ଦୀ ହେଇଥିଲା ହେଲା ମେହେନ୍ଦୀ ପରେ ତା ଆଗ ହଳଦୀ ନାଇଁ ଆଗ ମେହେନ୍ଦୀ ଫଙ୍କସନ୍ ହୁଏ। ତାପରେ ହଳଦୀ ହୁଏ। ଶୁଣ ମୋ କଥା ହଁ ଶୁଣ, ମୋ କଥା ଶୁଣୁନ ତମେ ମାନେ ତମର ସେଇପଟ ଆମର ଏଇପଟ କଥା। ତା ମାନେ ସମାନ ହବଟି ହେଲା। ତ ସେଇଟୁ ହଁ, ଲାଟେଷ୍ଟ ମେହେନ୍ଦୀ ଫଙ୍କସ୍ ସିଏ ନେଲା ମାନେ ରାତିରେ ଆମର ମେହେନ୍ଦୀ ହେଇନି। ଫଙ୍କସନ ହେଲା ଆମର ଗୋଟେ ପରିବାର ଆମେ ସବୁ ପାଳନ କଲୁ। ମାନେ ମତେ ମେହେନ୍ଦୀ ଲଗେଇ ଆସେ ହେଲା ମାନେ ଏତେ ବି ଭଲ ସେ ନୁହଁ।